ହ୍ୟାଲୋ।
ଆଜ୍ଞା ସାର୍ ନମସ୍କାର।
ନମସ୍କାର ମ୍ୟାଡ଼ାମ କୁହନ୍ତୁ? କଣ କହୁଛନ୍ତି କେମିତି ଅଛନ୍ତି? ହଁ।
କେ ଠିକ୍ ଠାକ୍ ଚାଲିଛି, ଆଉ ଆପଣ କେମିତି ଅଛନ୍ତି।
ହୁଁ।
ଆଜ୍ଞା।
ଭଲ ଅଛନ୍ତି। ଆପଣଙ୍କର ନେଟୁର୍କ୍ ନାହିଁ ନା କଣ ଶୁଭୁନି କଥା ଟିକେ ଟିକେ।
ନାଇଁ ନାଇଁ ଅଛି ପୁରା ଫୁଲ ନେଟୁର୍କ୍ ଅଛି।
ଆଜ୍ଞା।
ହଁ।
ହଁ ବର୍ଷୁ ବର୍ଷୁ ଆପଣଙ୍କ ଆଡେ?
ହଁ ବର୍ଷା ହେଲେ
ହଁ ହଁ।
ଆଉ କଣ ଖାତ୍ ଆଉ ପ ଥିଲା?
ଆଜି ଆମର ମଟନ କରା ହେଇଛି ନାଁ। ଆପଣ କ କରିଥିଲେ?
ନାଇଁ ଆମେ ତ ଟିକେ ସାଧା ହଜାର ଲୋ ମୁଁ ସେଥିପାଇଁ ଭାତ ଡାଲମା ସେ ଭୋଜା ଫୁଜା ହେଇଥିଲେ ଖାଇ ଦେଇଥିଲି ଆଉ, ଏଇଟା ଆଉ ଏବେ ବୁଲାବୁଲି କରିବା ପାଇଁ ପ ଯାଉଥିଲେ ନା ଯାଇନାହାନ୍ତି?
ହଁ ଯାଇଥିଲି ମୁ ଏଇ ଆପଣ ଯାଉଥିଲି।
ଆଜ୍ଞା।
ୱାସରୁମ ଯାଇଥିଲି।
ଆପଣକୁ ବୟସ୍ ଭଲ ସେ ଆସୁନି ତ ଆଉ ଟିକିଏ ସାଉଣ୍ଡ ହଉଛିତ
ହାଲୋ।
ଆଜ୍ଞା କୁହନ୍ତୁ।
ହଁ ମୁଁ ଗଜବୁର ଯାଇଥିଲି କିଣିବା ପାଇଁ
ଗଜପତି ଏଲା ଜାଇଥିଲେ ବୁଲିବା ପାଇଁ
ହଁ।
ଆଉ କୁଆଡେ କୁଆଡ଼େ ଯାଇଥିଲେ ସ
ସେଠି ଆମର ବୁଲିବି ପାଇଁ କିଛି
ହ୍ୟାଲୋ। ହଁ ମୋ କଥା ଶୁଣି ପାରୁଛନ୍ତି?
ଆଜ୍ଞା ଆଜ୍ଞା ଶୁଣିପାରୁଛି ସୁଣୁଛି।
ହଁ ମୁଁ କହିଲି କୁଆଡ଼େ କୁଆଡ଼େ ବୁଲିବାକୁ ଯାଇଥିଲେ?
ସେଟା ଥିଲା ଆମର ସେଠି ୱାଟର ପାର୍କ ଗୁଳା ଏ ଆମର କଣ ବୌଦ୍ଧିଷ୍ଟ ଆମର ମନାଷ୍ଟି ଜିନିଷଟା ଥିଲା ସେ ଠିକ ଯାଇଥିଲି ବୁଲିବା ପାଇଁ ଆଉ ସେଟା ଆଉ ତପ୍ତପାଣି ପାଣି ଖସଗୁଡା ଆଉ
କେମିତି କଣ କଲେ କୋଉ ପଟୁ?
ବିଲକ।
ଆଜ୍ଞା।
ଆଜ୍ଛା।
ହେଲୋ।
ସତ
ଆଜ୍ଞା।
ହ୍ୟାଲୋ।
ଆ
କହିଲେ ଆଉ କଣ ମାନେ ଗଛପତ୍ର ଖାଲି ବୁଲିକି ଆସିଲେ କେମିତି କଣ ଗଲେ? ବାଇକ୍ ନେଇକି ଯାଇଥିଲେ। କି ବସ୍ ଫସ ରେ ଗଲେ, ନା କଣ ପର୍ସନାଲ ଗାଡି ନେଇକି ଯାଇଥିଲେ କିଛି
ନାଇଁ ବାଇକ୍ ନେଇ ଯାଇଥିଲି ରୋଡ ଦେଇ ମାନେ ରୋଡ ରାସ୍ତାରେ ହି ଯିବାକୁ ପଡିଲା। ଏପଟେ ଆଉ ସେ ଟ୍ରେନ ପଟେ ସେପଟେ ଯିବା ତ ଦୂର ପଡିବ। ସେପଟେ ତ ଏଇପ ଆପଣ ବାଇ ରୋଡରେ ହିଁ ଗଲେ ଅଧିକ ପାଖ ରହିବ। ସେପଟେ ଆପଣ ଜିରାଙ୍ଗ ପାଇଁ
ହଁ ହଁ, ନାଇଁ ମୁଁ ବି ଦେଖୁଥିଲି ଥରଟେ ଆମର ଇଣ୍ଟରନେଟରେ ଯେ ବୁଲାବୁଲି ପାଇଁ ଏବେ ଚାଲି ନଥିଲା କି ସେପଟେ ମହେନ୍ଦ୍ର ମୁଦ୍ରଗିରିରେ ଗୋଟେ ଯାତ୍ରା ସେଟା ବି ସବୁ ବର୍ଷ ହୁଏନି କିଛି ବର୍ଷ ପରେ ହୁଏ। ତ ଭାବୁଥିଲୁ। ସେଇ ଟାଇମରେ କିଛି ଯିବା ପାଇଁ। ତାପରେ କିଛି ବ୍ୟକ୍ତିଗତ କାରଣରୁ ଯାଇ ପାରିଲୁନି। ତ ଭାବୁଥିଲି। କେମିତି କଣ କଲେ ଆପଣ ଯେହେତୁ ସେଇ ପାଖାପାଖି ବୁଲାବୁଲି କରି। ମ କହିଲ ଆଣ ପଚାରିଲେ ଠିକ୍। ହବ ବୋଲି।
ହଁ, ଆପଣ ସେଠି ଆିଲେ ଆରାମସ ସେିକ ସେ ବୁଲି ପାରିବେ ବହୁତ। ଭଲ ଜାଗା ସେଇଟା। ଆଉ ଏନଭରମେଣ୍ଟ ବହୁଆ। ଟଏ ଭଲ ରହୁଛି ଆଉ କୌଣସି ପ୍ରକାର ଏତେ ହିଟ୍ ନାହିଁ, ସେ ଜାଗାରେ। ଆ ତ। ଭଲ ସବୁ ମାନେ ଗୋଟେ ପରିବେଶ ଟା ବହୁତ। ଶାନ୍ତ ସରଳ ଅଟ ସେପଟ ଲୋକମାନେ ମଧ୍ୟ ଶାନ୍ତ ସରଳ ଅଟନ୍ତି ସବୁ କ୍ଷେତ୍ରରେ ଭଲପଟେ ସେପଟେ।
ହୁଁ ହୁଁ, ନାଇଁ ରାସ୍ତାଘାଟ ଏ ସବୁ ଠିକ ଅଛି। କାହିଁକ ନା ବର୍ଷା ଦିନ ଯେହେତୁବେ ଷ୍ଟାର୍ଟ ହେଲାଣି।
ରାସ୍ତା ବର୍ତ୍ତମାନ ଏବେ ନୂଆ ତିଆରି ହେଇଛି ଏତେ ସୁନ୍ଦର ରାସ୍ତା ପୁରା କୌଣସି ପ୍ରକାର ଅସୁବିଧା କୋଉଠି ନାହିଁ ପୁରା ପୁରା ଭଲ ରାସ୍ତା ଯେକୌଣସି ଜାଗା ଆପଣ ଯାଇବେ ସବୁ ଜାଗାକୁ ମାନେ ସଂଯୋଗ ସହ ଅଛି। ଭଲ ଭଲସେ।
ଆ ହଁ ନାଇଁ ମୁଁ ଯେଉଁ ଥରଟେ ଶୁଣିଥିଲି, ଯେ ସେପଟେ ଘାଟି ଫାଟି ବେଶି ପଡ଼େ ଗାଡ଼ି ଫାଡ଼ି ବେଶୀ ଯାଏ ଆମର ଦୁର୍ଘଟଣା ଘଳକୁ ଗ୍ରସ୍ତ ହୁଅନ୍ତି ତ, ମୁଁ କହିଲି ରାସ୍ତାଘାଟ କଧ ଠିକ ନାହିଁ ସେଥିପାଇଁ କେମିତି ଯିବା କଣ ଗୋଟେ ଭଲ ଜାଗାଟା ଆମ ଓଡିଶାର ବୁଲିବା ପାଇଁ ଟିକେ ଭଲ ହୁଅନ୍ତା।
ହଁ ହଁ ହଁ। ରହିଲା ଆମର ଯଦି ଆପଣ ଯଦି ଭଲସେ ବୁଲିବା ହେଲା ଗୋଟେ ବଢିଆ ଜିନିଷ ଅଛି ଗୋଟେ ଓଡିଶାରେ କୋରାପୁଟ ବୋଲିକି ସେଟା ସମସ୍ତେ ଯିବାକୁ ଚାହାଁନ୍ତି ଆ ଆମର ମୋର ବି ଯିବାକୁ ଇଛା ଯଦି ହବ ହବ ଯଦି ତାହେଲେ ଏଇଥର ଆ ଦଶକରା ହବ ସମୟରେ ଯଦି ହବ ପାରିବୁ ଯଦି ତାହେଲେ ବୁଲିବାର ପ୍ରୋଗ୍ରାମ ରଖେଇଛି ମଧ୍ୟ। ଯଦି ରହୁଛି ଯଦି ତାହେଲେ ଏ ଠେ। ଆପଣ ଯିବାକୁ ଚାହୁଁଛନ୍ତି କି?
ନାଇଁ ମୁଁ ତ ଯାଇଛି କୋରାପୁଟ। ଠୁ ଅ ମୁଁ ସେଇଠି ପଢେ। ପଢା ପୁଢ଼ୀ କରିଥିଲି ତ ସେନା ଆମ ପଠ ପଢା ସମୟରେ ହିଁ ଆମ। ସାଙ୍ଗ ମାନେ ମିଶିକି ଯାଇଥିଲୁ ସେଇ ଜାଗାଗୁଡା ବୁଲାବୁଲି। କରିଥିଲୁ।
ତାହେଲେ ସେଠିକାର, ତାହେଲେ ସେଠିକାର ପରିବେଶ କେମିତିକା ସେଠିକା କେମିତି ଯାଆନ୍ତି କଣ କରନ୍ତି କେତେ ଦିନରେ ରହିପାରିବା ସେ କେତେ ଦିନ ଆସି
ସେଇଠି ତ ଆପଣ ଯଦି କେତେବେଳେ ଯାଉଛନ୍ତି ମାନେ ଗୋ ଗୋଟେ ଦିନେ କେବେ ହେଲେ ଯିବେନି ମାନେ କିଛି ନହେଲେ ଦୁଇ ଦିନ ନା ତିନି ଦିନ ଯଦି ରହିବେ। ଆପଣ ଭଲ ଭାବରେ ସେ ଜାଗା ଟାକୁ ବୁଲ ପାରିବେ କାରଣ ଯେମିତିକି ଦେଓମାଳୀ ଯଦି ଆପଣ। ଶୀତ ଦିନେ ଯିବେ ଆମର ସେଠି ନା ଗୋଟେ ଦିନେ ଯୋଉ ରାତିରେ ଯଦି ଆପଣ ରାତି ଯାପନ କରିବେ ସେଇ ପାହାଡ଼ ଉପରେ ଆପଣଙ୍କୁ ମାନେ ଗୋଟେ ଜୀବନରେ ନୂଆ ଆମେ କହିପାରିବା ଅନୁଭୂତି ମିଳିବ ସେଠିକିନାବି ବହୁତ କୁହୁଡି ହେରିକା ବି ହୁଏ। ମାନେ ରାତିରେ ସିନା ଆପଣ ଶୋଇଥିବେ ଯୋଉ ଆାନ ତମ୍ବୁ ଟା ଆଣିଥିବେ ସେ ଭିତରେ ବି ବହୁତ ସାରା କାକର ପଡିଯାଏ ସେ ଜାଗା ଟା ବହୁତ ଭଲ ଥାଏ ତା ତଳେ ଗୋଟେ ତଳମାଳି ଅଛି ଏବଂ ଏବେ ତ ଗୋଟେ ଜାଗା ଆମର ହେନା ଗୋଟେ ଗୁମ୍ଫା ଟାଇପ ର ସେ ଗୁମ୍ଫା ଟାକୁ ବର୍ତ୍ତମାନ ଛାଡୁନାହାନ୍ତି କିଛି କାରଣରୁ ହେଲେ ସେଇ ଜାଗା ଟା ବି ଆପଣଙ୍କୁ ବହୁତ ଭଲ ଲାଗିଥାନ୍ତା। ଆଉ ତା ବ୍ୟତୀତ ଗୁପ୍ତେଶ୍ୱରମନ୍ଦିର ଗୋଟେ। ଅଛି। ସେ। ସେଟା ବି ଆପଣଙ୍କୁ ବହୁତ ଭଲ ଲାଗିବ। ସେଟା ବି ଗୋଟେ ପାହାଡ ଘାଟି ଉପରେ। ହଁ ସେନ ତ ମାନେ ଯିବା ପାଇଁ ଟିକେ କଷ୍ଟ ହୁଏ। କିନ୍ତୁ ଯାଇକି ପହଞ୍ଚି ପାରିବେ ବସ୍ ଯାଉଛି।
ଆଚ୍ଛା ଆଚ୍ଛା।
ସେ ପା ଖବ
ତାହେଲେ କେତେ ଟଙ୍କା ଖର୍ଚ୍ଚ ହବ ଆନୁମାନିକ ହବ।
ଆନୁମାନିକ ଯଦି ଆପଣ ଦଶ ହଜାର ପାଖାପାଖି ଥରେ ଦେବେ। ଯଦି ବାଇକ୍ ନେଇକି ଯାଉଛନ୍ତି ତ ପାଞ୍ଚ ସାତ ହଜାର ଭିତରେ ହେଇଯିବ। ରହିବା ଖାଇବା ସବୁ ଭିତରେ।
ରହିବା ଖାଇବା ବୁଲିବା ବ ବାଇକରେ ସହିତ
ହଁ ଯୋଉ ପେଟ୍ରୋଲ କଷ୍ଟ ଆପଣଙ୍କ ହଁ ସବୁ ହେଇ ିବ କଣ ପାଇଁ ନା ସେଠିିକିନା ଆମର ପାନ୍ଥନିବାସ ଅଛି ପାନ୍ଥନନିବାସ ରେ ଆପଣଙ୍କୁ ତିନିଶହ ରୁ ଚାରିଶହ ଟଙ୍କାରେ ରୁମ ମିଳିଯିବ।
କଣ ଶୁଣୁଥିଲି ଯେ ସେଠି ରୁମ୍ ମିଳେନି ବୋଲିକରି।
ମାନେ ବେଳେ କିନ୍ତୁ ମାନେ ସେଟା କଣ ହୁଏନ ଯେହେତୁ ଆମର କଣ ଗୋଟେ ଭଲ ପର୍ଯ୍ୟଟନ ସ୍ଥଳୀ। ଲୋକ ସା- ଆମେ କହିପାରିବା ସବୁ ଟାଇମ ରେ ସେ ବ୍ୟସ୍ତ ଶାନ୍ତି। ତ ସେଥିପାଇଁ ଆମର ସେଇ ପାନ୍ଥୁ ନିବାସୋଇବା ଟିକେ ଏ କଣ ଗହଳି ଥାଏ ତା ପାଖାପାଖି ମାନେ ଅଞ୍ଚଳରେ ଆମର ଯୋଉ ଅଛନ୍ତି, ଆମେ କହୁଛେ ଉ ଆମର କଣ ତ ପ୍ରାଇଭେଟ ଡୋରମେଟ ଗୁଡାକ। ସେଇଟା ମଧ୍ୟ ଅଛି ହଁ ସେଟା ବି ଅଛି। ଅଛି ସେଇଟା ବି ପାଞ୍ଚଶହ ଛଅଶହରେ ମିଳିଯାଏ ଗୋଟେ ରାତି ପାଇଁ।
ଆଚ୍ଛା ଆଚ୍ଛା ଆଛା।
ଦୁଇ ଦିନ ରହିଲେ ଆପଣଙ୍କୁ ମାନେ ଏମତି ପନ୍ଦରଶହ ଭିତରେ ରହିବା ପାଇଁ ହେଇଯିବ। ତା ସହିତ ଆପଣ ଖାଦ୍ୟ ସେ ପାଖାପାଖି ଏରିଆରେ କରିପାରିବେ ବିଭିନ୍ନ ଯୋଉ ଦେଶୀ ଖାଦ୍ୟ ବି ମିଳୁଛି ସେନା ବି ଆପଣ ଖାଇପାରିବେ।
ହଁ ହଁ ସେଠିକାର ଫ-ପ୍ରସିଦ୍ଧ ଖାଦ୍ୟ କଣ ଅଛି?
ସେଇଠି ତ ମୁଁ ଥିଲା ବଳେ ସେ ଯୋଉ ଆମର ବିଭିନ୍ନ ପ୍ରକାର ଯୋଉ ଅଛି ତାଙ୍କର ବନାନ୍ତି ଦେଶୀ ଖାଦ୍ୟ ଗୁଡା ପିଠା ପଣା ଟିକେ ବନାବନି କରିକି ଦିଅନ୍ତି। ଆଉ ସେନା ଖାଦ୍ୟ ବଲେ ଯେହେତୁ ଗାଁ ଅଞ୍ଚଳ ଗୁଡାକ ଆମେ ଏତେ ଯାଇକି ରହିନୁ। ଏବେ ତମେ ଜାଣିନ କିନ୍ତୁ ମାନେ ଭଲ ଦେଶୀ ଖାଇବା କୁହନ୍ତି ଯୋଉ ଏମିତି କି ଆମେ କହୁଛ ଗୋଟେ ଦେଶୀ କୁକୁଡା ହେଇଗା ଅଛି ସେଇଟା କ ଟିକେ ଭଲ ମିଳେ। ତା ବ୍ୟତୀତ ଆପଣ ଆଉ ଗୋଟେ ଜିନିଷ ବି ଯାଇପାରିବେ ସିନା ଯୋଉ ଆମର ରାଣୀ ଟୁଡୁମା ଆପଣଙ୍କ ନାଁ ଶୁଣିିବେ। ବଡ ଗୋଟେ ଆମର ଯଉ ଅଛି ୱାଟର ସେଇଟାକୁ ଆପଣ ଯିବେ ସେଇଟାର ପୁରା ଉପରକୁ ଯିବେ ଯଦି ଆପଣଙ୍କୁ ବହୁତ ଭଲ ଲାଗିବ ଦିଟା ରା ରୂଆ ଅଛି ଗୋଟେ ସାନ ଗୋଟେ ବଡ ବଡ ଟାକୁ ଯିବେ ଆପଣ ଭଲ ଲାଗିବ। ଆମେ ସେତେବେଳେ ଯାଇଥିଲୁ ଏତେ କିଛି ନଥିଲା ଏବେ ବହୁତ ଜିନିଷ ତର କରାଗଲାଣି।
ହଁ ହଁ ହଁ। ଚାଲଯିବା ଦେଖିଆ ହେବ ବୋଇଲେ ନେଇକି। ନେକ୍ସଟ୍ ଟାଇମ୍ ଆମର ଦଶହରାରେ ଯଦି ହବ ହେନ୍ତା ତାହେଲେ ଯିବା ଆଉ।
ହଁ ଆପଣ ଥରଟେ ଯାଆନ୍ତୁ ସେଠିକି ବୁଲିକି ଆସନ୍ତୁ ଆପଣଙ୍କୁ ବି ଭଲ ଲାଗିବ। ନା ଏବେ ତ ମୋର ଏତ କିଛି ମାନେ ଯୋଜନା ନାହିଁ ବୁଲାବା ପାଇଁ।
ତାହେଲେ ଆଉ କୋଉଠି ଯିବାକୁ ଆପଣଙ୍କର ଅଛି ଯୋଜନା।
ଦେଖ ଦେଖୁଛି କଣ କରାଯାଏ। ପାରିବ କଣ ଟିକେ ଭଲ ଆମ ବଜେଟରେ ଆସିବ ପ୍ଲସ ଗୋଟେ ନୂଆ ଜାଗା ଟା ଗଲେ ସିନା ଭଲ ଲାଗିବ ସେଇ ଜାଗା ଟା ତ ଯାଇଛୁ। ସେପଟେକୁ ବି କାମ ଅଛି ଯିବା କେତେବେଳେ ଗଲେ ବୁଲି ଦେଇକି ଆସିବୁ ଭାରି ଆମେ।
ହୁଁ।
ଆଜ୍ଞା।
ଉତ୍ତରପ୍ରଦେଶରେ ଯିବାକୁ ପାଇଁ ଚାହୁଁଛନ୍ତି କି? ଉତ୍ତରପ୍ରଦେଶ ୟୁ ପ୍ ପି,
ନାଇଁ ସେମିତି ନିଜ ରାଜ୍ୟ ବୁଲି ସାରେ। ତାପରେ ଅନ୍ୟ ରାଜ୍ୟ ବୁଲିବା।
ହଁ ହଉ ତାହେଲେ ଦେଖିକି ଯିବା ଆଉ। ତାହେଲେ ଦେଖିକି ଯଉଠି ସୁବିଧା ହବ ଆଉ।
ଆଜ୍ଞା ଆଜ୍ଞା। ହଉ ରହୁଛି ମୁଁ ସାର୍। ନା ଆଉ ପରେ ଟିକେ କଥା ହେବା।
ଅଁ, ସାରେ,